ହ୍ୟାଲୋ।
ହଁ ଭାଇ କଣ କରୁଛୁ?
ହଁ ଏମିତି ଆଉ ବସିଥିଲି ଆଉ। ତୁମେ କଣ କରୁଛ?
ବସିଛୁ ଭାଇ ଆଉ।
ଉହୁଁ ଆଉ ଦେହ ଭଲ ଅଛି?
ହଁ ଦେହ ପୁରା ଭଲ ଅଛି।
ଘରେ?
ହଁ ଘରେ ସମସ୍ତେ ଭଲ।
ହୁ ହୁଁ ହଉ ଗାଁ ଖବର କଣ ତୁମର?
ହୁଁ ଗାଁ ଖବର ଭଲ ରଥ କାମ ଚାଲିଛି।
ରଥ କାମ କେତେ ବାଟ ଗଲାଣି?
ଅଖଚକ ସଂଯୋଗ ହୋଉଛି ଆଉ।
ଓହୋ କେତେଜଣ ମିସ୍ତ୍ରୀ କାମ କରୁଛନ୍ତି କାରିଗର?
କାରିଗର ପାଞ୍ଚ ଜଣ।
ଓହୋ। ଯାହା ହୋଉ ଭଲ ଯାହା ହଉ କିଛି ନା କିଛି ତ ଗାଁରେ କାମ ଚାଲିଛି। ଗାଁର ଉନ୍ନତି କରିବା ପାଇଁ କିଛି ନା କିଛି ହେଉଛି।
ଆଜ
ଭଲ।
ଆ ଆଉ ଗୋଟେ କଥା ହେଲା ଆମ ଗାଁ ପରେ ଗୋଟେ ଗାଁ ଅଛି ତା ଶିବ ମନ୍ଦିର ପ୍ରତିଷ୍ଠା ହଉଥିଲା ଆଜି ତା ଦ୍ଵୀତିୟ ଦିନ।
ଯାହାହୋଉ ମନ୍ଦିର ପ୍ରତିଷ୍ଠା ମନ୍ଦିର ନିର୍ମାଣ ରଥ କାମ ଯାହା ଭଗବାନଙ୍କ ପାଇଁ ଲୋକ ବହୁତ କିଛି କରୁଛନ୍ତି ଶୁଣିକି ବହୁତ ଖୁସି ଲାଗୁଛି ହେଲେ ଭଗବାନ ଙ୍କ ଛାଡ଼ ବହୁତ କିଛି ଜିନିଷ ଅଛି ଯେମିତି କିି ମାନେ ସ୍କୁଲର ଉନ୍ନତି ଗାଁର ପରିବେଶ ଉନ୍ନତି। ପୋଖରୀର ଉନ୍ନତି ସେଇଟା ବି କେଉଁଠି ନା କେଉଁଠି ଆମେ ଅଣଦେଖା କରିଦେଉଛେ ନା।
ହଁ ସେଇଟା ତ ନିହାତି ଯୋଉଟା କହିଲ କିନ୍ତୁ ଆଉ ଗୋଟେ ଲୋକମାନ ମାନସିକତାଟା ଉନ୍ନ
ହଁ ସେଇଟା ଯେଉଁଟା ମୁଖ୍ୟ ଜିନିଷ କି ତାଙ୍କ ମାନସିକତାର ଉନ୍ନତି ହେବା ଦରକାର।
ମାନସିକତା ପରିବର୍ତ୍ତନ ନିହାତି ଦରକାର।
ସେ କେଉଁଠି ନା କେଉଁଠି ଆମେ ବହୁତ ପଛରେ ରହିଯାଇଛନ୍ତି। ଆମ ମାନସିକତାର ଉନ୍ନତି ଚିନ୍ତାଧାରାର ଉନ୍ନତି ଆମ ଦିନ ଦୈନନ୍ଦିନ ଜୀବନର ଇଏ ଆଉ ବହୁତ ଜିନିଷ ଅଛି କି ଯେଉଁଟାକି କୁହନ୍ତିନି ମିଛ କୁସଂସ୍କାର ଆଉ କୁ ଅନ୍ଧବିଶ୍ୱାସ ଯୋଗୁଁ ହଁ ଅନ୍ଧବିଶ୍ୱାସ ଯୋଗୁଁ ବହୁତ ସାର କିଛି ମାନେ ଉ ଦୁରୁପଯୋଗ ବି ହେଉଛି। ସେମିତି ବହୁତ ଠାକୁରଙ୍କ ପାଖରେ ବଳି ଦିଅନ୍ତି ଶୁଣିଛି କୁକୁଡ଼ା ହଉ କି ଛେଳି ହଉ
କୁ କୁ ଆଗରୁ ତ ପଡୁଥିଲା ମ ମଇଷି ଭଳି ପଡୁଥିଲା ବୁଦାବଳି ପଡୁଥିଲା ଯାହା ହୋଉ ସେଟା ତ ଉଠିଗଲାଣି କିନ୍ତୁ କୁକୁଡ଼ା ଭଳି ଟା ଦଉଛନ୍ତି କିନ୍ତୁ ମୋ ମତରେ ସେ ବଳିଟା ବି ଦେବା କଥା ନୁହଁ
ସରେ ବହୁତ ଅନ୍ଧବିଶ୍ୱାସରେ ଆମେ ରହିଛେ ବଳି ଦେଲେ କଣ ମିଳିବ ଭଗବାନଙ୍କର ଜିନିଷ ତାକୁ ଦେଇକି ବଳି ଦବାର ମାନେ ଟା କଣ ମୁଁ ଏମିତିରେ ବି ତ ମୁଁ ଜାଣିଛି କି ଆଗରୁ ଲୋକ କାଳେ ମଣିଷ ବଳି ବି ଦେଇଦଉଥିଲେ ତାପରେ କୁହ।
ଆଉ ଗୋଟେ ବଳିର ମାନେ ହଉଛି ନିଜଉ ହୁ ମନକୁ